ହଁ
ହାଲେ।
ହାଲୋ।
ହାଲୋ
ହାଏ
କଣ କରୁଚ? କଣ କରୁଚ?
ବସ୍ ଥିଲି ବସିଥିଲି ତମେ କଣ କରୁଚ?
ହଁ ମୁଁ ବି ବସିଛି ବହୁତ୍ ଖରା ହଉଛି ବାହାରେ ତ ଆଉ ବାହାରୁ କୁ ବାହାରି ହଉନି ଆଉ ବସ୍ ଚି। ଆଚ୍ଛା ତମ ଆଡ଼େ ପଣସ ପାଚିଲାଣି ନା ନାଇଁ?
ହଁ ଏବେ ଗୋଟେ ଗୋଟେ ଷ୍ଟାଟ୍ ହେଇଚି ପାଚିଲାଣି।
ତର୍କାରୀ ତ ଖାଇଥିବ ପଣସ ତରକାରୀ ଆମ ପଟେ ବି ପଣସ ଗୋଟେ ଗୋଟେ ପାଚି ଚି ଏ ବର୍ଷ। ଏଇ ବର୍ଷ ବି ବହୁତ୍ ଆସିନି ପଣସ କାଇଁ ମାର୍କେଟ୍ କୁ ବି ଆସିନି।
ହାଁ।
ପଣସ ତର୍କାରୀ ଖାଇଲଣି?
ହଁ ଖାଇଲୁଣି।
ଓହୋ କେମି ତିଆରି କରୁଛ ପଣସ ତର୍କାରୀ?
ପଣସ ଟା ତ ସମସ୍ତେ ଅଲ୍ ଗା ଅଲ୍ ଗା ପ୍ରକାର କାଇଁକି ଅଲ୍ ଗା ସମସ୍ତେ ତ ଅଲ୍ ଗା ଅଲ୍ ଗା କରିକି ଖାଆନ୍ତି କିଏ ପିଠଉ କରେ କିଏ ଛାଣିକି ଖାଏ ଆଉ କିଏ ତ
ହଁ
ତର୍କାରୀ କରିକି ଖାଏ।
ହଁ ମତେ କିନ୍ତୁ ପଣସ ପିଠଉ ଟା ବହୁତ୍ ଭଲ୍ ଲାଗେ।
ଓହୋ। ମତେ, ମତେ ଛଣା ଟା ବେଶୀ ଭଲ ଲାଗେ।
ହଁ, ଛଣା ବି ତ ଖାଇବାକୁ ଭଲ ଲାଗେ। କିନ୍ତୁ ଅଧିକାଂଶ ଏପଟେ ତରକାରୀ ବି କରିକି ଖାଆନ୍ତି। ପଣସ କୁ।
ହଁ ହଁ, ଗାଁ ସାଇଡ଼ ପ୍ରାୟତଃ ତରକାରୀ ଏକା କରନ୍ତି, ପଣସ।
ଓହୋ। ପଣସ ତରକାରୀ କେମିତି କରୁଛ ତମ ପଟେ? କେମିତି ତିଆରି କରୁଛ?
ପଣସ ଆଣିକି, ସେଟାକୁ କାଟିକି ଛୋଟ ଛୋଟ ପିସ୍ କରିକି, ତାପରେ ଠିକ୍ ସେ ଧୁଆ ଧୁଇ କରିକି ପୁଣି ପଣସ ସିଝେଇକି ତାପରେ ମସଲା ଫସଲା ଆଣିକି ପିଆଜ, ରସୁଣ ସବୁ ଇଏ କରିକି ଗ୍ରାଇଣ୍ଡିଙ୍ଗ କରିକି। ସେଇଟାକୁ ଆଉ ଥରେ କଷିକି ତାପରେ ଏମିତି ଚିକେନ ରୋଷେଇ କଲା ଭଳିଆ କରିଦଉ ଆଉ। ପିଠଉ କେମିତି କରାଯାଏ?
ପୀଠଉ ଏମିତି ପ୍ରଥମେ ଆ ପଣସକୁ ଆଣିକି ତାକୁ କଟାଯାଏ। ଯେମିତି ଆମର ବଡ ବଡ ପିସ୍ ଟିକେ କରାଯାଏ। ବଡ ବଡ଼ ଆକାରରେ ତାକୁ କଟାଯାଏ। ପତଳା ପତଳା କରି। ତାପରେ ତାକୁ ଲୁଣ, ହଳଦୀ ଦେଇକି ଆମେ ସିଝେଇ ଦଉ। ସେ ସିଝିଗଲା ପରେ ତାକୁ ବାହାର କରିକି, ସେଠି ଆମର ପୂର୍ବରୁ ଆ ଚ ଚାଉଳ ଯୋଉ ଅରୁଆ ଚାଉଳ, ସେଇଟା ବତୁରା ଯାଇଥାଏ ରାତିରୁ, ସକାଳୁ ସେଥିରେ ଅରୁଆ ଚାଉଳରେ, ବତୁରା ଅରୁଆ ଚାଉଳରେ କଞ୍ଚାଲଙ୍କା, ରସୁଣ, ଅଦା ସବୁ ପକେଇକି ସେଠି ସେଇଟାକୁ ବାଟି ଦିଆଯାଏ। ବାଟି ଦେଲା ପରେ ସେ ପଣସକୁ ସିଝାପ ଯୋଉ ସି ପଣସ ସିଝା ହେଇଥିବ, ସେ ସିଝାପ୍ ପଣସକୁ ସେଠେ ପକେଇକି ତାପରେ ତାୱା ରେ ତେଲ ଦେଇକିରି ଛାନ୍ ପିଠଉକୁ ଓଲଟାଯାଏ। ସେ ପିଠଉ ଟା ପୁରା ସିଝିଗଲା ପରେ ତ ଭାରି ତ କାଢି ଦିଆଯାଏ। ତାପରେ ସେଟା ଖାଇଲେ ଭାରି ଟେଷ୍ଟି ଲାଗେ। କିନ୍ତୁ ଏ ପେ ଆଁ ପଣସକୁ ବି ଛାଣନ୍ତି କିନ୍ତୁ ପିଠଉ ଟା ଅଧିକା ସୁଆଦିଆ ଲାଗେ, ଖାଇଆ ପାଇଁ ଆଉ। ତମେ କଣ ଛଣା ବିଷୟରେ ଗୋଟେ କହୁଥିଲ? ପୁ ପଣସ ଛଣା ବିଷୟରେ, ସେଟା କେମିତି କରୁଚ?
ସେଇଟା ବି ସେମିତି ଏମିତି ଉ ପଣସକୁ ଆଣିକି ଟିକେ କାଟି ଦେଇକି, ତାପରେ ଫାଷ୍ଟ କି ସେଟା ଲୁଣ ହଳଦୀ ଦେଇକି ପୁରା ସିଝେଇଦବେ
ତାପରେ ସିଝି ଗଲା ପରେ କାଢ଼ି କାଢ଼ି ଦେଇକି ପୁଣି ବେସନ ବେସନ ତାପରେ ମସଲା ଫସଲା ଯାହା ଦବାର ଥିବ ସବୁ ଢାଳିକି, ସେଟାକୁ ମ୍ୟାରିନେଟ କରିଦେଇକି ଟିକେ ଟାଇମ ରଖିଦେବେ। ତାପରେ ଆଉ ଥରେ ବେସନ ରେ ଏମିତି ସବୁ ଗୋଳେଇକି ଛାଣି ଛାଣି ଦିଆହବ ଆଉ। ସେଇଟା ମତେ ବେଶୀ ଭଲ ଲାଗେ।
ହଁ ଋତୁ ଅନୁସାରେ ମିଳେ ତ ତା ହଁ ଋତୁ ଅନୁସାରେ ମିଳିଲେ ସେ କିଛି କମ୍ସ ଦିନ ପାଇଁ ହିଁ ଖାଇବାକୁ ମିଳେ।
ହଁ।
ତ ଏଇଟା ମନେ ପଡେ ପରେ ଆଉ ହୁଁ ଖାଇ ଖାଇଆ ପଣସ କଥା।
ହଁ ତାପରେ ହଁ ମନେ ପଡେ ତାପରେ ପୁଣି ପାଚିଗଲା ପରେ ବି ଖିଆ ହୁଏ ପୁଣି ପାଚି ସାରିବା ପରେ ସେ ମୁଞ୍ଜି ଟାକୁ ବି ରଖା ହେଇକି ପରେ ତର ତରକାରୀ ଫରକାରିରେ ମିଶା ହେଇକି ପୁଣି ଖିଆଯାଏ। ମୁଞ୍ଜି ଟା ବି ବହୁତ ଟେଷ୍ଟି ଲାଗେ ସେଟା ହଁ।
ପଣସ ତରକାରୀ ଇମ କୁ ଯେ ପାଚିଗଲା ପରେ ବି ପଣସ ବରା ମଧ୍ୟ କରନ୍ତି।
ହଁ ପଣସ ବରା ହଁ ସେଟା ଗୋଟେ ପକୁଡି ଟାଇପର ହେଇକି ବି ମିଠା ମିଠା ହଁ ସେଇଟା ଗୋଟେ ମିଠା ମିଠା ହେଇକି ସେଇଟା ବହୁତ ଟେଷ୍ଟି ଲାଗେ।
ଅ ହଁ ହଁ ପ୍
ଘରେ ସେଇଟା ପ୍ରାୟ ଟାଇମ ପ୍ରାୟ ଟାଇମ ବନାନ୍ତି ବି ସେଇଟା ଘରେ।
ଅ ହଁ ଯେହେଁ ଯେହେତୁ ଋତୁ ଅନୁସାରେ ମିଳୁଚି ଏଗୁଡ଼ା ଖାଇବା ବି ନିହାତି ଦରକାର ଶରୀର ପାଇଁ ବି ବହୁତ ଭଲ। ପଣସଟା।
ହୁଁ ହୁଁ।
ହ ହଉ ରହିଲି ତାହେଲେ।
ହଁ।